ହ୍ୟାଲୋ।
ହଁ।
ହଉ କହ। ଆରେ ଜାଣିଚୁ ନା ନାଇଁ କାଲି ଦିଲ୍ଲୀର କେସ୍ ଯୋଉ ଦିଲ୍ଲୀରେ କଣ ହେଇଚି ପର ଦିନ ମୋମୋ ଅ ମୋମୋଜ ର ଗୋଟେ ଝିଅ ଟେ ବିକ୍ରି କରୁଥିଲା ମୋମୋଜ ତାକୁ ପୋଲିସ ଆସିକି ଉଠେଇଲା କଣ ସିଏମ୍ ଆସିବେ ବୋଲି ଦିଲ୍ଲୀର। ମାନେ ଏମିତି ଉଠେଇଲା ଯେ ସେ ଯୋଉ ମୋମର ଗରମ ପାଣି ଥିଲା ତା ଉପରେ ଢଳିଗଲା। ପୁରା ଗୋଟେ ସାଇଟ ବ୍ରେ ମାନେ ସବୁ କିଛି ଛାତି ଫାତି ସବୁ ପ୍ରାଇଭେଟ ଯେ ତ ସବୁ ପୁରା ଜଳି ଯାଇଛି ତାର।
ଉଁ ହୁଁ। ନା ମୁଁ ଦେଖିନି। ତାପରେ ଦେଖେ ଏବେ ଏବେ ଲୋକମାନେ ପୁରା ନୃସଂସ ଟାଇପ ର କାମ କରୁଛନ୍ତି। ତୁ ଜଣଙ୍କର ଭଲ ଚିନ୍ତା କରିବୁ ସେଇଟା ଖରାପ ହଉଚି।
ହଁ।
ଭାଇ କାହାକୁ କିଛି କହିବା ପୂର୍ବରୁ । ଭାବିକି କହିବାକୁ ପଡିବ।
ହଁ ସେଇଟା ସତ କଥା। ତାପରେ ମୁଁ କହିବା କଥା ତମେ ଗୋଟେ ପୋଲିସ ଗୋଟେ ଗମେଣ୍ଟ ଗମେଣ୍ଟ ର ଅ ଗୋଟେ ଗଭମେଣ୍ଟ ଗ୍ୟାଙ୍ଗ ର ଅଫିସର ତମେ
ସେ ଡକ୍ଟର ହଉ କି ଯିଏ ବି ହଉ ସମସ୍ତଙ୍କର ଏବେ ଚିନ୍ତାଧାରା ହେଲାଣି ଯାହା ବି ହଉଛି ଭଲ ହଉଛି ଏବେ ଦେଖେ ଯୋଉ ବାଲ୍ୟଅନ୍ତାରେ ଯୋଉ ପିଲାଟାକୁ ଯୋଉ ମାରିଲେ ଭୁବନେଶ୍ୱର ବାଲିଅଣ୍ଟାରେ ସୋମ୍ୟ ବୋଲି ପିଲାଟାକୁ
ହଁ ହଁ।
ଥିଲା ଟା ହଉ ଠିକ ଅଛି ସେ ମିଶ କରୁ ଥିଲା ତ ଝିଅ ଟାକୁ
ଆରେ ସେମିତି କିଛି ଆସିନଥିଲା ତୁ ଏବେ ଏବେ ଏବେର ଦେଖିନୁ କି ଭିଡିଓ ସେ ଝିଅ ଗୁଡାକ ମିଛ କହିଥିଲେ
ମୁଁ ଏତେ ଏବେ ଆଉ ଦେଖିବାକୁ ଚାହୁଁନି କାହିଁକି ଜଣଙ୍କ ଜୀବନ ପଳେଇଲା କିଏ ମିଛ କହୁଛି କି କିଏ ସତ କହୁଛି ସେଇଟା ଭଗବାନ ହିଁ ଜାଣିଛନ୍ତି। ଜଣଙ୍କ ଜୀବନ ପଳିଇଲା ଯଦି ତା ସହିତ ତମର କୌଣସି ଶତ୍ରୁତା ଥିଲା ତାହେଲେ ତାକୁ ଥାନାରେ ଦେଇଥାନ୍ତ ପୋଲିସ ଅଛି ମାନେ ଆଇନ ଆମର ଅଛି ଆଇନ ଦ୍ଵାରା ତାକୁ ଦଣ୍ଡ ଟା ମିଳିଥାନ୍ତା ହାତ ଆଇନ ଟାକୁ ହାତକୁ କଣ ବି ନଉଛ? ସେଥି ଯାଇତ ମୁଁ କହୁଛି ପୋଲିସ ଶାଷକ ଅଛନ୍ତି
ତାକୁ ଯେମିତି ମାନେ କୁକୁଡା ଛେଳିକୁ ଲଟକା ହୁଏ ସେମିତି ଲଟକେଇକି ପଡିଥିଲେ! ! ! ! ! ! ! ! ! !
ହ ଛେଳିକୁ ଲଟକେଇକି ଯେମିତି ନିଅନ୍ତି ସେମିତି ଲଟକେଇ ଚନ୍ତି ବାଉଁଶରେ ପୁଣି ବାନ୍ଧିକି ତମକୁ ଆମ୍ବୁଲାନ୍ସ ମିଳିଲାନି ଡାଲା ଅଟୋରେ ତାକୁ ନେଇଚନ୍ତି।
ଆରେ ସେ ଅଟୋ ବାଲା ଅଟୋରେ ତାକୁ ଫୋପାଡି ଦେଲେ କହିଲେ ତାକୁ ନେଇକି ହସ୍ପିଟାଲ ପଳ ନହେଲେ କୋଉଠି ପଦ ବୋଇ ତ ପ ପଡ଼ ଦେେ ଆରଇଏ
ଆଉ ଗୋଟେ ମତି ଯେତିକି ଲାଗୁଛି ତଥି ତା ସାଙ୍ଗ ବି ସେଇଥିରେ ମିଶିକିନା ଅଛି। ତା ସାଙ୍ଗ ଛିଡା ହେଇଛି ତୁ ତୁ ସାଙ୍ଗକୁ ବଚିବା ପାଇଁ ତୁ ଯଦି ଚାରି ପାହାର ଖାଇବି
ସି ଡରିକି ପଳେଇଲା ସେ ଡରିକି ପଳେଇଲା।
ନାଇଁ ରୋ ଏବେ ଲୋକ ବହୁତ ବହୁତ ସୁସ ହେଇ ସାରିଲେଣି ତା ଆଉ ତପରେ ଆଉ ଗୋଟେ କଥା କଣ କହିଲୁ ଯେପର୍ଯ୍ୟନ୍ତ ଲୋକମାନେ ନିଜ ପାଇଁ ନିଜେ ଥଣ୍ଡ ନେଉଛନ୍ତି। କି ନେଇ ବି ନାହାନ୍ତି ସେ ପର୍ଯ୍ୟନ୍ତ କିଛି ବି ସୁଧରିବନି।
ସେଇଟା ଠିକ କଥା।
ଏ ଦେଖ ଚାକିର କଥା ଏତେ ଏତେ ପାଠ ପଢିଲେ କଣଟା ଆମେ କରିଲେ କହିଲୁ। ମୁଁ ଏବେ ଯଦ ଆମ କୋଉଠି ଗୋଟେ ଗମେଣ୍ଟ ପାଇଁ ପକେଇବା ବି ପକେଇବା ପୂର୍ବରୁ ଶେଥର ଭାବିବାକୁ ପଡୁଛି ଯେ ପାଇବା ତ। ସେଟା ଲୋକ ଆମଠୁ କେତେ ପ୍ରାକ୍ଟିସ କରିକିନା ଅଛନ୍ତି ଦି ବର୍ଷ ଚାରି ବର୍ଷ। ସେମାନେ କେବଳ ଚାକିରରି ପଛରେ ହିଁ ଲାଗୁଛନ୍ତି ଆମେ ଏମତି ଗୋଟେ ମାସ କି ଦିଇ ମାସ କି ବ ଭିତରେ କଣ ପାଇଯିବା।
ନାଁ।
ଭାଇ ତମର ପଚା ଘୋଡେଇ ଦଉଛନ୍ତି। ଯେତେବେଳେ ମୁଁ କଣ ଟ ବହି ପତ୍ର ଧରିକି ପାଠ ପଢୁଥିବି ମଜାକ ଗୋଉଛନ୍ତି। ଓହ ରାତାତିତା ପାଇଯିବୁ ରାତାରାତି ତ ପାଇଯିବୁ।
ହୁଁ ହୁଁ।
ହୁଁ ଭାଇ କଣ କହିଲେ ତତେ ସେ ଯୋଉ ରୂପା ପାଉଛି କିଣିବା କଥା କହିଲୁ କୁ
ମତେ କହିଲେ କହଲେ ଯବୁ ସବୁ ଯଦି ଠିକ ଠାକ ହେଲା। ପଞ୍ଚ ମାଂସର ଘରକୁ ଗଲ। କିଛି କିଣା କିିଣି ନାହିଁ ମୁଁ କହିଲି କଣ ପାଇଁ ନା ଆଉ ଚାରି ମାସ ଗଲେ ଛୁଆ ପିଲା ଜନ୍ମ ହବ ତା ମୋର ଆକ୍ଚୁଆଲି ଙ୍କର ଇନ୍ସୁରାନ୍ସ ଅଛି ମା ସେଥିରେଁ ମୁଁ ମ୍ୟାଡାମକୁ ଦେଖଉଥିଲି। ତ କହିଲେ ଆଉ ମୁଁ କହିଲି ତ ମତେ ଇନ୍ସୁରାନ୍ସ ଅଛି। ମୁଁ ଇନ୍ସୁରାନ୍ସ ରେ କରିଦେବି ନା କିଛି ଇନ୍ସୁରାନ୍ସ ଫିନ୍ସୁରାନ୍ସ ନାହିଁ ପଇସା
ଇନ୍ସୁରାନ୍ସ ସେଟା କୁହନ୍ତିନ ସେଟା ମେଡିକ୍ଲେମ ପଲିସି ମାନେ ମେଡିକ୍ଲେମ କାର୍ଡ ଗୋଟେ କୁହନ୍ତି ଯୋଉଟା କି ଭାଇ ଯୋଉ କମ୍ପାନୀରେ ଚାକିରରି କରିଛନ୍ତି ତ ସେମାନେ ସ୍ୱାମୀ ସ୍ତ୍ରୀ ଆଉ ତାଙ୍କ ବାପା ମାଙ୍କ ପାଇଁ ଗୋଟେ କାର୍ଡ ଦେଇଥାନନ୍ତି।
ନାଇ ବାପା ମାଙ୍କ ପାଇଁ ତ ଇଏ ହେଇନି କେବଳ ଆମ ଦି ଜଣଙ୍କର ହେଇଛି। ଆ ଭାଇଙ୍କର ଭାଇଙ୍କର କାର୍ଡ ରେ ବୋଉଙ୍କର ନା ନା ଅଛି। କିନ୍ତୁ ନନାଙ୍କର ନାଁ ନାହିଁ। କି ଦିଦିଙ୍କର ନାଁ ନାହିଁ ଯୋଉଥିପାଇଁ ସେ ପଳେଇଲେ ମୋର ବାଙ୍ଗଲୋରରେ ବି ଚା ହେଇପାରିବ ବାଙ୍ଗାଲୋରୋ ଏଇଠି ବି ହେଇପାରିବ। କିନ୍ତୁ ଏଇଠିକି ହେଲା ବେଳକୁ ମୋ ଘର ଲୋକ ତ ଆସିପାରିବେନି ନା?
ହୁଁ
ତାପରେ ଏଇଠୁ ସେଇଠିକି ଯିବା ଗୋଟେ ହଇରାଣ ନୁହଁ?
ଯେତିକି ମୁଁ ଜାଣିଛି ଟ୍ରେନ ରେ ଯାତ୍ରା କରିବାଟା ଏଇ ଟାଇ ସେବ ନୁହଁ। ଆଉ ଆଉ ଗୋଟେ କଥା କଣ କହିଲୁ। ତୁ ଭାଇଙ୍କ ପାଖରେ ହେ କି ତୋର ମାନେ ଡେଲିଭରି ସମୟରେ ଭାଇଙ୍କ ପାଖରେ ହିଁ ରହିବ ସେଟା ଠିକ୍ ଆଉ ତୁ ବାଙ୍ଗାଲୋରରେ ରହିବାଟା ହିଁ ଠିକ୍ ପାଇଁ। ଆଣ୍ଟି କି କିଏ ଆସିବେ ହାରି ତୋ ଘର ଲୋକ ଆଣ୍ଟି ପଳେଇ ଆସିବେ ମାସେ ପାଇଁ ଆସିବେ ତାପରେ ତୁ ଯେତେବେଳେ ହେଇଯିବ ଆଉ ହେଇ ସାରିଲା ପରେ ତୁ ପଳେଇ ଯିବୁ। କିନ୍ତୁ ତୁ ଭାଇଙ୍କ ପାଖରେ ହିଁ ରହ। ଏୟା ଦେଖ ତୋର ଏବେ ବି କେତେ ସାରା ଖରାପ ହେଇଛନ୍ତି କି ନାଇଁ ଆ କହନ୍ତି ଶାଶୁ ଘରଠୁ ଖୁଣ୍ଟଣା ଟା ଶୁଣିବୁ ତୁ ସେଇଠି ହିଁ ରହ।
ସେଆ କରିବୀ ନହେଲେ ଦେଖିଆ ଆଗ ଅଲଟ୍ରାସାଉଣ୍ଡରେ ସବୁ କିଛି ଭଲ ଆସି ଯଉ
ଭଲ ଆସିବ କିଛି ଖରାପ ଆସିବନି
ମୁଁ ବେଳେ ବଳେ ଭାବୁଛି ଦିଦି ଟୁବି ପ୍ରେଗନେନ୍ସି ରହିଲା କଣ କରିବି? ଏଇଟା ହିଁ ସବୁଠୁ ବଡ ଡର ମୋର।
ଆଛା କିଛି ନାହିଁ ଭଲ ହବ ଯାହା ବି ହବ ଭଲ ହବ। ଆଉ ଭଗବାନ ଆମ ସହିତ ଏତେ ବି ନିଷ୍ଠୁର ହବନି ଯେ ପୁଣି ଥର କିଛି ହେଇଯିବ ହେଲା ସେଥିପାଇଁ ସବୁବେଳେ ଭଲ ଜିନିଷ ଟା ହିଁ ଚିନ୍ତା କର ଭଲ ହବ।
ହୁଁ ଦେଖାଯାଉ କଣ ହଉଛି? କାଲି ଦେଇ ହଁ ଏ ମଜା କଥା ଶୁଣୁ କାଲି ଆମ ମାନେ ପୁଅ ଏଇ ଯୋଉ ପୁଅକୁ ନେଇକି ଗଲେ ଇଏ ଭାଇ ଗଲେ ପୁଲି ଦବା ପାଇଁ ସେ ତାପରେ ଆମ ଘରକୁ ଆସିଥିଲା ହେଲା ଆସି କହିଲା ଖୁଇ ଖୁଇ ଦେଖେ ମୁଁ କହିଲି ଏଇଟା କଣ ହେଇଛି? ଅଙ୍ଗନବାଡି ମୁଁ କହିଲି ଅଙ୍ଗନବାଡିରେ କଣ କଲ? ପୁନିଅ ପୁନିଅ ମୁଁ କହିଲି କଣ ପୁନିଅ ତାପରେ ତ ଦାଦା କହିଲେ ଆରେ ପୋଲିଆ ନେଇଛି ଦେଖଉଛି ମୁଁ କହିଲି ମୁଁ ଜାଣିଛି ତମେ ଚୁପ ରହୁନ। ତାପରେ ମୁଁ କହିଲି ପୁନ କଣ ନା ପୁନ ପୁଲାଉ ମୁଁ କହିଲି ପୁଲାଉ ନା ବିରିୟାନୀ।
ମତେ କହୁଛି ଏବେ ବେ ସେମାନେ ଯାହାବି ଖନେଇ ଖନେଇ କହିବେ। ସବୁ ଭଲ ଲାଗିବ ଶୁଣିବା ପାଇଁ।
ହଁ ବା।
ଯେମିତି ନାନୀ ପାଖକୁ ଆସୁଛନ୍ତି ଦିଟା ଟିୁସନ ହେଲା।
ହୁଁ।
ଗୋଟେ ପୁଅ ଟା ସେ ଆବ୍ନରମାଲ ଟା ଟିକେ ଯେ।
ହଁ।
ତାକୁ ନାନୀ ଯେତେବେଳେ ପଢଉଥିବ ମୁଁ ଏବେ ଯୋଉ ଘରକୁ ଯାଇଥିଲି। ସେବି ବି ଥିଲା ମୁଁ ବି ଥିଲି। ଦିନେ କଣ ହେଥିଲା କହିଲୁ ଝିଅ ପାଖରେ ମୁଁ ଶୋଇଛି ଆଉ ଝିଅ ମୋତି ଦେଇଛି।
ହୁଁ ହୁଁ ହୁଁ।
ତ ମୋ ଗୋଡ଼ ଟା ତା ମୁତ ଉପରେ ପଚକିନା ପଡିଗଲା ତ ଓଦା ଓଦା ଲାଗିଲେ ତ ଭଲ ଲାଗି ଲୋନା ତ ମୁଁ ଆସିକି ସେ ପୁଅ ଟା ନାଁ ଅର୍ଣବ। ମୁଁ ତାକୁ ପଚାରିଲି ଆଉ ସେ ମାନେ କଥା ବି କହିଲେ ବି ସେ ଠିକ ସେ କଥା କହି ପାରୁନି ଲେଖିପାରୁନି କ ତୁ ଧନୀ ଘରର ଛୁଆ ଟା ବାପା ମା ଚାହୁଁଛନ୍ତି ଯେ ପିଲାଟା କିଛି ଇମ୍ପ୍ରୁଭ କରୁ।
ହଁ ହଁ।
ଗୋଟି ବୋଲି ପିଲା ହେଲା ତ ମୁଁ ତାକୁ ପଚାରିଲି ଆଉ ତୁ ଶ ସେଜରେ ମୁତୁଛୁ ସେ କଣ କହିଲା ଜାଣିଚୁ ହଁ ମୁତୁଚି ହଁ ମୁତୁଛିି। ତାରେ ମୁଁ କହିଲି ତୁ ଖରା ବେଳେ ମୁତୁଛୁ ହଁ ମୁତୁଛି। ତାକୁ ତୁ ଯାହା ପଚାରିବ ସବୁଥିରେ କହିବ ଅ। ହେଲା ଆଉ ତାକୁ ଯଦି କେ କୈଣଷି ପାଠରେ। ଷ୍ଟାର ଯଦି ନଦଲୁ ଗୁଡ୍ ଯଦି ନ କହିଲୁ। ସେଏ କାନ୍ଦିବ।
ହଁ। ଏ ଭାଇ
ଫୁଲଟା ନାନୀ ବି ଦିନେ ପଚାରିଲା ଆଉ ତୁ କଣ ଖାଇକିଆଇଛୁ? ଏଇ ମୁକିଛି ମୁକି ଆଉଜୋଉ ମୁକି କଣ ମୁକି ମୁକି ଆଇ ଆଣିଥିଲା। ନାତୋ ଆଇ କଣ ଆଣିଥିଲ ଭୋଲସେ କହୁନୁ? ନା ମୁଁ କିି ନାନୀ କହିଲା ମୁଡିକି ଖାଇକି ଆଇଚୁ କି? କହିଲା ହଁ ମୁଁ କି
କେତେ ବର୍ଷ ହେଲା ତାକୁ?
ଆଠ ସାଢ଼େ ଆଠ ବର୍ଷ।
ଓହୋ ଆବ୍ ନର୍ମାଲ ପାଇଁ କଥା କହିପାରୁନି ଆଉ।
ନାଇଁ। ଆର୍ଥରମାନେ ମାନେ କଣ କହିଲୁ ସେ ଫିଜିଓଥେରାପି ହେରିକା ଯାଉଛି ଫିଡସ୍ ମାରୁଛି ପିଲାକୁ।
ହଁ ଓ ହୋଉ ହୋଉ।
ହେଲା ଟିକେ ପ୍ରୋବ୍ଲେମ୍ ଅଛି ଆଉ ଗୋଟେ ଆସୁଛି ଯେ। ସେଇଟା ଯେ ତା ମାସିକି ମାନେ ସେ ଟ୍ୟୁସନ କରଉଥିବ ମାନେ କିନ୍ତୁ ତା ମାଆ ବି ବସିକି ତା ପିଲା ପାଖରେ ବସିବ। ସେ କଣ କହିବ ଜଣିଛୁ?
ସେମିତି ହୁଏ ମୁଁ ଯେତେବେଳେ ଯୋଉ ଘର ଘରକୁ ଯାଉଥିଲ ଟ୍ୟୁସନ କରିବାକୁ। ମୁଁ ମୟରକୁୁ ପଢୁଥିବି ତା ମା ତା ଜେଜେମା ଇନଫାକ୍ଟ ତାଙ୍କ ଘରର ଚାକେରାଣୀ ବି ଆସି ବସିବେ ତାଙ୍କ ଘରର ଚାକିରାଣି ମତେ ଆଡଭାଇସ ଦବ ତମେ ପୁଅକୁ କାଁଇ ବାଡେଇଲ? ତମେ ଏଇଟା କାଇହିଁ ପଢେଇଲନି ମୁଁ କହିଲି ତୁ ଆସିକି ପଢା। ତୁ ଆସିକି ପଢା ମୁଁ ପଳଉଛି ଜା। ମାନେ ତାକୁ ବାଡେଇଲେ ସେ କିଛି କରିବନି ତାକୁ ତା ମାମା ପଚାରି ପିଚାରି ହଲିଆହେଇଜିଵ ମୟୂର ମ୍ୟାମ୍ ବାଡେଇଛନ୍ତି କି? ଟୋଟାଲ ନାଇଁ କରିବ ନାଇଁ ବାଢେଇ ନାହାନ୍ତି ଇଏ ଦେଖିଦେଇଥିବ ଯାଇକି କହିଦେବ ମାନେ ମ୍ୟାଡାମ ତ ବାଡେଇଲେ ଆମ ପୁଅକୁ ତାପରେ ମୁଁ ଯେତେବେଳେ କୋଟ କାମ କରୁଥିଲି। ସେ ଏ କହିବେ ମାନେ ମତେ ରାଗ ଲାଗିଲା ମୁଁ ଏଇଥିପାଇଁ ଛାଡିଦେଲି ତାଙ୍କ ଘର। ସିଏ କହିବେ କି ମୋ ପୁଅକୁ ପଢେଇଲା ବଳେ ତମେ ଫୋନ ୟୁଜ୍ କରିବନି। କିନ୍ତୁ ତମେ ବସିଥିବ ଘଣ୍ଟା ଘଣ୍ଟେ ଦେୟା ସିଏ ପଟି କରିବାକୁ ଯିବ। ଖାଇବା ବାହାନାରେ ଘଣ୍ଟାଟେ ବସିବ। ଅ ଯୋଉ କଣ ଆଇ ପ୍ୟାଡ ଘାଣ୍ଟିବ ମାନେ ମୁଁ ଯାଇକି ପହଞ୍ଚିବି ପାଞ୍ଚଟା ବେଳକୁ। ପାଞ୍ଚଟା ସାଢେ ପାଞ୍ଚଟ ବେଳକୁ ଯଉଦିନ ଜଲଦି ଛୁଟି ହେଇଜାଇଥିବ। ସାଢେ ପାଞ୍ଚଟା ମାନେ ଯାହାହଲେ ବି ଖଣ୍ଡେ ଗିରିରୁ ହଁ ଖଣ୍ଡ ଖଣ୍ଡଗିରି ନୁହ ତ ମୋର ସେଇଟା କଣ ଯୋଉ ଆମେରି ହସ୍ପିଟାଲ। ଆମ୍ରି ହସ୍ପିଟାଲ ଗଳିରେ ହିଲ୍ ସାଇଡ ହସ୍ପିଟାଲ ହିଲ୍ ସାଇଡ ହସ୍ପିଟାଲରୁ ପଶିକି ମୁଁ ପୁରା ଯାଏ ଖଣ୍ଡଗିରି ଗାଁ ଭିତରକୁ ରୋଜା ଦିଦିଙ୍କ ଘର ଆଡେ ଗାଁ ଆଡେ ତ ମତେ ଚାଲିକି ଯିବା ପାଇଁ ଯାହାେଲେ ବି ଦି କିଲୋମିଟର ରହିବ ମତେ ଯାହାହଲେ ବି ଦଶରୁ ପନ୍ଦର ମିନିଟ୍ ଲାଗିବ। ମୁ ଚାଲିକି ଗଲାଏଳକୁ ହାଲିଆ ହେଇକି ଥିବି। ଶୋଇ ପଡଥିବ ଆମ ପୁଅ ଶୋଇଛି ତମେ ଯାଅ ହରି କେମିତି ଲାଗୁଥିବ ଭାବ୍ ବର୍ଷାରେ ଓଦା ହେଇକି ତମେ ଯାଇଥିବ କି ଖରା ଯୋଉ ରେଟରେ ହଉଥିବ ଖରାରେ ପୁରା ଶୋଷରେ ଯାଇଥିବ ପାଣି ଗ୍ଲାସେ ନଦେଇକି ଆମ ପୁଅ ଶୋଇଛି ତମେ ପଳାଅ। ନହେଲେ ଆମ ପୁଅ ଖାଉଛି ତମେ ବସ ସେ ଖାଇବ ଆଉ ତାପରେ ପୋଟିଯିବ ତାପରେ ଫୋନ କେଞ୍ଚିବ ଆଇପ୍ୟାଡ କେଞ୍ଚିବ ତାପରେ ତା ମା ଧରି ଧରିକି ଆସିବ ତା ଆଇ ଧରି ଧରିକି ଆସିବ କେମିତି ଲାଗୁଥିବ ଭାବେ କିନ୍ତୁ ତମର ଯଦି ଗୋଟେ ଇମ୍ପୋଟାଣ୍ଟ କଲ ଆସିବ ତମେ କଲ ଉଠେଇ ପାରିବନି ଯାଇକି ସାଙ୍ଗେ ସାଙ୍ଗେ ତାଙ୍କ ଘର ଚାକରାଣି ହଉ କି ବୁଢୀ ଦେଖିଦବ ଜଦି ମାନେ ତାଙ୍କ ଆଈ ଦେଖିଥବେ ଜଦି ତମେ କଣ ଫୋନ ଦେଖୁଛ ମୁଁ କହିଲି ମୋର ଆଉ କଲ ନାହିଁ ମୋର ଆଉ କାମ ନାହିଁ ନା ତମର କାମ ଯେତିକି ଦି ତିନି ଘଣ୍ଟା ପରେ କରିବ। ଏବେ କିନ୍ତୁ କରନି।
ହଉ ହଉ ହଉ ରଖେ ହେଲା।
ହଁ ହଁ ହଁ।
ହୁଁ।